ହ୍ୟାଲୋ କଣ କରୁଛନ୍ତି?
ମୁଁ ଏଇଠି ବସିଥିଲି।
ତମ ଘରକି ଏଇଠି।
କଣ କହିଲ? ଆମ ଘର ହଉଚି ନିଆଳି କଟକ।
ଓହୋ କଣ କରୁଚନ୍ତି ଆପଣ?
ମୁଁ ଏବେ ପ୍ଲସ୍ ଥ୍ରୀ ଗ୍ରାଜୁଏସନ କରୁଚି।
ଓ
ବିକମ୍ ବିକମ୍ ଅନର୍ଶ ର। ତମେ ମୁଁ ଖାଇଥିଲି ଭାତ, ଡାଲି ଆଉ ଭଜା ଏମିତି ଆଉ ତମେ କଣ କରୁଚ?
ମୁଁ ବି ଭାତ ଡାଲି ଆଉ ପୋଟଳ ଆଳୁ ତରକାରୀ ହେଇଥିଲା। ଖାଇଥିଲୁ ଆଉ ତମେ ହଷ୍ଟେଲରେ ରହୁଚ ନା?
ଅଁ ହଁ ମୁଁ ହଷ୍ଟେଲ ରହୁଚି ତୁମେ କୋଉ କଲେଜରେ ପଢ଼ୁଚ ନା କୋଉଠି?
ହଁ ମୁଁ ବି ଗ୍ରାଜୁଏସନ କରୁଚି ଭୁବନେଶ୍ୱରରେ ଗୋଟେ କଲେଜରେ ପଢୁଚି ଆଉ। ଆଉ ଆମ ହଷ୍ଟେଲ ବି ରହୁଚି ଖରାଦିନ ଛୁଟି ହେଇଥିଲା ତ ସେଥିପାଇଁ ଆମେ ସବୁ ଘରୁକୁ ଯାଇଥିଲୁ ଆଉ।
ଓ ଆଚ୍ଛା ଏବେ କଣ କରୁଚ? କଣ କହିଲ?
ତମର ଛୁଟି ପଡିଥିଲା ନା?
ହଁ ଆମର ତ ଦେଢ ମାସ ହବ ଛୁଟି ପଡିଥିଲା।
ଓହୋ ଏବେ ଏଇ ଜଷ୍ଟ ଖାଇକି ଶୋଇଚି। ଟିକେ ଶୋଇକି ଉଠିକି ବସିକି ଆଉ ଟିକେ କଲ୍ କରିଦେଲି ଆପଣଙ୍କୁ ଆଉ।
ଓହୋ ଆଚ୍ଛା।
ଆଉ ତମ ଘରେ କିଏ କିଏ ଅଛ?
ଆମ ଘରେ ମୋ ବାପା ଆଉ ମାମା। ବଡ଼ ଆପା ବଡ ମାମା ଏମିତି ଆମର ବଡ ଫ୍ୟାମିଲି।
ଜଏଣ୍ଟ ଫ୍ୟାମିିଲ ବୋଧେ।
ହଁ ଜଏଣ୍ଟ ଫ୍ୟାମିଲି ଆମର ଆମ ଫ୍ୟାମିଲିରେ ବାରରୁ ପନ୍ଦର ଜଣ ରହୁଛନ୍ତି ମାନେ ବଡ ଆପା ବଡ ମା ଭାଇ ଭଉଣୀ ମିଶେଇକି।
ଓହୋ। ତମେ ସିଙ୍ଗଲ ଚାଇଲ୍ଡ ନା ତମର କିଏ ଭାଇ ଭଉଣୀ ଅଛନ୍ତି?
ନାଇଁ ମୋର ଅଛନ୍ତି ମୋର ଗୋଟେ ଭାଇ ଅଛି ସିଏ ଏବେ ନାଇଁନ୍ ତାର ହେଲା ଟେନ୍ଥ ହବ।
ହଁ।
ହଁ।
ଆଉ ହଷ୍ଟେଲ ରେ ତମର କିଏ ସାଙ୍ଗ ହେଲେଣି ନା?
ହଷ୍ଟେଲ ରେ ହଁ ମୋର ବହୁତ ସାଙ୍ଗ ଅଛନ୍ତି ହଷ୍ଟେଲରେ ଆମେ ଗୋ ଟେ ରୁମ ରେ ଦଶ ଜଣ ରହୁଚୁ ଭଲ ସାଙ୍ଗ ଅଛନ୍ତି ସମସ୍ତେ।
ସମସ୍ତେ ଭଲ ନା?
ହଁ ସମସ୍ତେ ଭଲ ସମସ୍ତେ ମିଶି ମାସିକି ଆମେ ରହୁ ଆଉ।
ଆଉ ତମ ହଷ୍ଟେଲ ର ଖାଇବା ପିଇବା କେମିତି କେ ଦିନ କଣ ସବୁ ଦିଅନ୍ତି?
ହଷ୍ଟେଲରେ ଖାଇବା ମାମର ଏବେ ଖାଇବା ବନ୍ଦ କରିଛନ୍ତି। କାଁ ନା ଏବେ ଆମର କଲେଜ ଖୋଲିଲାନା ତ ସେଥିପାଇଁ କି ଛି ପ୍ରୋବ୍ଲେମ ପାଇଁ ଖାଇବା ବନ୍ଦ ଅଛି ଆଉ ଏବେ ଆମେ ସବୁ ବାହାରୁ ଅର୍ଡର କରି ଖାଉଚୁ ଆଉ ଆଉ ମାସେ ମାନେ ଏକ ତାରିଖ ଠୁ ଜୁଲାଇ ଏକଠୁ ଖାଇବା ହବ ଆଉ ହଷ୍ଟେଲରେ।
ଓହୋ।
ହଁ ମୁଁ କହିଲି ତମ ଘର କୋଉଠି?
ଆମ ଘର ବାଲେଶ୍ଵର।
ଓ ଆଚ୍ଛା ବାଲେଶ୍ଵର କୋଉଠି?
ସାର୍ ବାହାନଗା ଜାଣିଚନ୍ତି ନା ସେଠି।
ଓ ଆଚ୍ଛା ବାହାନଗା ଯୋଉ
ହଁ ହଁ ହଁ ହଁ ବାହାନଗା ସେ କଥା ଯେ ଆଉ ଆପଣ କେବେ ଉଁମ୍ ଆସିବେ ଆମ ଘର ଆଡ଼କୁ ବୁଲିବା ପାଇଁ।
ଆ ମୁଁ ଯିବି ଆଉ ଯିବି ଆଉ ଏବେ ଟିକେ ଆମର ଏକ୍ଜାମ ଚାଲିଚି ତ ସେଥିପାଇଁ ଯିବି ଆଉ।
ଓହୋ ଆଉ ତାହେଲେ ଆପଣ ବୁଲାବୁଲି କରିବା ପାଇଁ କୁଆଡେ ଗଲେଣି ନା ଟ୍ରିପ୍ ପ୍ଲାନିଂ କୋଉଠି କିଛି କଲେଣି ନା?
ହଁ ହଁ ସେମିତି। ମୁଁ ଯାଇଥିଲି ଅଁ ବଟ ଏବେ କୁଆଡେ ଯାଇନି ଆଉ ଯିବି ଆଉ ଆଗକୁ ପ୍ଲାନ୍ ଅଛି ଆଉ। ତମର କିଛି ଅଛି?
ହଁ ଆମେ ତ ଭାବୁଥିଲୁ ଯିବା ପାଇଁ ପୁରୀ ଯିବା ପାଇଁ ଜଗନ୍ନାଥଙ୍କ ଦର୍ଶନ ପାଇଁ। ଆଉ ସେତ ଜଗନ୍ନାଥ ସେ ତାଙ୍କ ବିନା ଇଚଛାରେ କିଛି ହୁବନି। ତାଙ୍କ ଇଛା ହେଲେ ଯେବେ ଇଚ୍ଛା କରିବେ ଆମ ଡୋରି ଲାଗିଲେ ଭାବିଛୁ ପୁରୀ ଯିବୁ ଆଉ।
ହଁ ତାଙ୍କ ବିନା ଇଚ୍ଛାରେ ତ କିଛି ବି ହବନି ନା ତମେ ଯେତେ ପା ପାଖରେ ଥିଲେ ବି ତମେ ଯାଇଁ ପାରିବନି।
ତମେ କେବେ ପୁୁରୀ ଯାଇଚ?
ଅ ହଁ ମୁଁ ଯାଇଥିଲି ହେଇଗଲାଣି ଦି ବର୍ଷ ପାଖାପାଖି। ଏବେ ମୁଁ ଆଉ ଯାଇନି କିନ୍ତୁ ଏବେ ମୋର ପ୍ଲାନ୍ ଅଛି ଯିବାର।
ଓହୋ ଏକ ଏକା ନା ଫ୍ୟାମିଲି ସହ ଜିବ?
ହଁ ମୁଁ ଏକା ମୋ ଫ୍ୟାମିଲି ସହିତ ମୁଁ ଯିବି ମୁଁ ଏକା ଯିବିନି ମୋ ଘରେ ମତେ ଆଲାଓ କରନ୍ତି ନି ଏକା ତ ସେଥିପାଇଁ ମୁଁ ମୋ ଫ୍ୟାମିଲି ସହିତ ଯିବି। ହଁ ମୁଁ କହିଲି ତମେ ରହୁ ହଷ୍ଟେଲ ନା ଘରୁ ଯିବା ଆସିବା କରୁଚ?
ନା ମୁଁ ହଷ୍ଟେଲ ରେ ହିଁ ରହୁଚି ଆଉ ଛୁଟି ପଡିଲେ ଘରକୁ ପଳେଇ ଯାଏ ଆଉ।
ଆଛା ତମର କୋଉ ଅନର୍ସ?
ମୋର ଓଡିଆ ଅନର୍ସ।
ଓହୋ।
ମୋର ଆମ ଆର୍ଟ ଷ୍ଟୁଡେଣ୍ଟ। ଆଉ ତମର ବର୍ଷା ହଉଚି ନା?
ହୁଁ ବର୍ଷା ହଁ ସକାଳ ଠାରୁ ହଉଥିଲା କିନ୍ତୁ ଏବେ ଟିକେ ବନ୍ଦ ଅଛି ଆଉ ଏବେ ଟିକେ ଖରା ହଉଚି ଆଉ।
ଓ ଆମର ଏପଟେ ପ୍ରବଳ ବ ଗରମ ହଉଛି ବର୍ଷା ତ ଜମା ବି ହଉନି ବହୁତ ଦିନ ତଳେ ଟିକେ ଜା ହା ବର୍ଷା ହେଇଥିଲା ଆଉ ଜମା ବି ବର୍ଷା ହଉନି।
ହଁ ଏବେ ବହୁତ ହଁ ଏବେ ବହୁତ ଗରମ ଲାଗୁଚି। ବର୍ଷା ବି ବହୁତ କମ ହଉଚି। ତ ମୁଁ ଯେତେବେଳେ ଆମ ଗାଁ ରେ ଥିଲି ସେତେବେଳେ ବି ବହୁତ ମାନେ କମ ବର୍ଷା ହୁଏ। ବର୍ଷା ହୁଏନି ଗରମ ବହୁତ ହୁଏ।
ହଁ କିନ୍ତୁ ଗାଁ ରେ ତ ଟିକେ ଥଣ୍ଡା ଲାଗୁଥିଲା ଆମ ଗାଁ କଥା କଥା କହୁଛି କିନ୍ତୁ ଏଠେ ପ୍ରବଳ ଗରମ ବହୁତ ଗରମ।
ଓ ଆଛା। ହଷ୍ଟେଲ ତ ଛାତ ଇଏ ଥିବ ନା ଗରମ ବି ଲାଗୁ ଥିବ ତମେ କଣ ପୁରା ଉପର ଫ୍ଲୋର ରେ ରହୁଛ ନା କିଛି ତଳେ
ନା ଆମର ହଷ୍ଟେଲ ଟା ଦିଟା ଫ୍ଲୋର ରହିଛି ଉପର ଫ୍ଲୋର ତଳ ଫ୍ଲୋର ଆମେ ତଳେ ଘରେ ରହୁଛ ବୋଲି ଟିକେ ଗମ କମ ଗରମ ଲାଗୁ ଚି ନହେଲେ ବହୁତ ଗରମ ଲାଗୁଛି ଉପର ଫ୍ଲୋର ରୁ।
ଓହୋ ଆଛା।
ହଁ ପା।
ହଁ ଇଏ ଗରମ ପାଇଁ ବହୁତ ପ୍ରୋବ୍ଲେମ୍ ବି ହଉଛି ମାନେ ବହୁତ ଗରମ ରାତିରେ ବି ଶୋଇ ହଉନି ରାତିରେ ଡେରିରେ ଶୋଇବାକୁ ପଡୁଛି। ଆଉ ହୁଁ ଯେହେତୁ ଆମେ ପାଠ ପଢୁଛେ ତ ଜଲଦି ଶୁଇଁକି ଜଲଦି ଉଠିବାକୁ ପଡିବ ନା।
ହୁଁ ତମର ଏକ୍ଜାମ କେବେ ଅଛି?
ମୋର ଏକ୍ଜାମ ଅଛି ଆଉ ଦି ଦିନି ପରେ।
ହଁ ଆମର ବି ସେ ସେମ୍।
ଆଚ୍ଛା।
ସେ ବହୁତ ଗରମ ହଉଛି ଏଣେ ଏକ୍ଜାମ ଅଛି। ପିଲାମାନେ ପ୍ରାୟତଃ ଆସିନାହାନ୍ତି ଏମିତି ଆଉ ଚାଲିଛି ଯାହା।
ହଁ ସେଇଟା ବି ଗୋଟେ କଥା ଯେ। ଆଉ ତମ ଫାମିଲି ରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ମୁଁ ମୋ ବାପା ମୋ ମା ମୋ ଜେଜେମା ଆଉ ମୋ ଭାଇ। ମୋର ବଡ ଦିଟା ବଡ ଦିଦି ସେ ମ୍ୟାରେଜ ସାରିଲେଣି ମୋ ଭାଇ ଯିଏ ସିଏ ଏବେ ଗ୍ରାଜୁଏସନ ସଇଲା ସେ ଏବେ ପଢିବ ଅଲଗା କିଛି ଆଉ ମୁଁ ଅଛି ଏମିତି ଆଉ। ଆମର ଟିକେ ମାନେ କଣ ତ ଜଏଣ୍ଟ ଫାମିଲି ନୁହଁ କିନ୍ତୁ, ସେ ବହୁତ ମେମ୍ବର ଅଛି ସେଥିପାଇଁ ବଡ ଟେ ଲାଗେ ଫ୍ୟାମିଲି ଟା ଆଉ।
ଓହୋ ଆଛା ବଡ ଫ୍ୟାମିଲି ବି ଭଲ। ଘରେ ସବୁ ଜେଜେବାପା ଜେଜେମା ବଡ
ଫ୍ୟାମିଲି ସବୁଠୁ ଭଲ କେବଳ ଘରକୁ ନେଇକି ଚଳି ପାରିଲେ ହେଲା।
ହଁ ସେଇଟା ତ ମେନ୍ ଜିନିଷ କି ଚଳେଇ ପାରିଲେ ହେଲା। ଘରର ଯିଏ ଇଏ ଥିବେ ହଁ।
ସେଇ ଆଉ ଆପଣ ଯିବେ ବୁଲାବୁଲି କେବେ କରିବା ପାଇଁ?
ଆ ମୁଁ ବୁଲାବୁଲି କରିବାକୁ ଯିବି ଏବେ ଯାଇଥାନ୍ତି ଜଷ୍ଟ କିନ୍ତୁ ଏକ୍ଜାମ। ପାଇଁ ଟିକେ ମୁଁ ଚେଞ୍ଜ କରିଦେଲି ଆଉ ଆଗକୁ ଭାବୁଛି ଯିବି ବୋଲି। ଏମିତି ଆମ ସାଙ୍ଗମାନେ ଭାବିଛୁ କି ବୁଲିବାକୁ ଯିବୁ ବୋଲି ବାହାରକୁ ଜଷ୍ଟ ତ ତମର କ କହିଲ କ କହିଲ?
ତୁମର କେ କେତେ ଜଣ ଅଛନ୍ତି ଭାଇ ଭଉଣୀ?
ଆ ମୋର ଟୋଟାଲ ମୋ ବଡ଼ ପାଙ୍କ ଆଉ ମୋ ମିଶେଇକି ସବୁ ଆମ ଟୋଟାଲ୍ ଫ୍ୟାମିଲିର ଭାଇ ଭଉଣୀ ମୋର ତିନିଟା ଭାଇ ଆଉ ଦିଟା ଭଉଣୀ ଅଛନ୍ତି।
ଓହୋ।
ହଁ ସେମାନେ ସବୁ ମୋ ଠାରୁ ବଡ ମାନେ ସମସ୍ତେ ବି ସବୁ ମାନେ କିଏ ବାହା ହେଇସାରିଲାଣି। ଆଉ କିଏ ପାଠ ପଢୁ ହନ୍ତି ଏମତି ମୁଁ ମାନେ କହିବାକୁ ଗଲେ ଝିଅ ପୁଅ ଭିତରୁ ମୁଁ ସାନ ମୋ ଭାଇ ଯେ ମୋଠୁ ସାନ ଆମେ ଦି ଜଣ ବାସ
ହ ଆଉ ତମେ- ହଁ କେବେ ଚାକିରି କରିବା ପାଇଁ ଡିସାଇଡ କଲଣି ନା ପଢା ସରିଲେ କଣ କରିବନା କଣ।
ନାଇଁ ମୁଁ ଏବେ ଜଷ୍ଟ ଭାବୁଛି କି ଏବେ ଏକ୍ଜାମ ଚାଲଛି ନା ମୁଁ ଅଲଗା କିଛି ପଢିବା ପାଇଁ ବି ମତେ ଟାଇମ ହଉନି ତ ହଷ୍ଟେଲ ରହୁଛୁ ନା ଆମେ ତ ଆଡେ କଥାବାର୍ତ୍ତା ମଜା ମସ୍ତି ହେଇକିରି ଆଉ ଏ ଏ ଇ ଏକ୍ଜାମ ପାଇଁ ଗୋଟେ ଜିନିଷରେ ପାଇଁ ପଢୁଛୁ ଆମେ। ଆଉ ଏକ୍ଜାମ ସରିଲା ପରେ ଆମେ ଭାବିବୁ ଆଉ କଉ ମାନେ ଗ୍ରାଜୁଏସନ ସଇ ଲେ ଭାବିବ ଆଉ କିଛି ଜବ୍ କରିବା ପାଇଁ କିଛି ଏଗଜାମ୍‌ ଦବା ପାଇଁ।
ଇଏ କର୍।
ହ
ଆଉ ପାଣି ସପିସେଣ୍ଟ ପିଉଚନ୍ତି ନା ଆପଣ।
ହଁ ହଁ ପାଣି ନ ପିଲେ କେମତି ହବ।
ଗରମ ହଉଛିି ନା ପାଣି ସପି ସେଣ୍ଟ ପିଇବା ଦରକାର୍।
ହଁ ବହୁତ୍ ଜୋର୍ ରେ ଗରମ ହଉଛି ସନ୍‌ଷ୍ଟ୍ରକ୍ ବି ହୋଇଯାଉଛି।
ହ ଏଇ ଆଉ ଜଗନ୍ନାଥ ପୁରୀ ଭାବୁଛେ ଆମେ ଯିବା କେବେ ଗୋଟେ ବୁଲିବା ପାଇଁ। ଆଉ ଆପଣ ଆସୁନାହାନ୍ତି ମିଶିକି ଯିବା ସାଙ୍ଗରେ।
ଯାଉ ଅ ହଁ ହଁ କୁହନ୍ତୁ କେତେବେଳେ ମାନେ ମୁଁ ଟିକେ ଜୁଲାଇ ଦଶ ପରେ ଫ୍ରି ହେଇପାରିବି।
ହଁ ଯେବେ ଯେବେ ଇଚ୍ଛା ହବ ସେବେ ମୁଁ ଆପଣଙ୍କୁ କଲ୍ କରିବି। ଯେବେ ଆମର ଡ଼ୋରି ଲାଗିବ ଜଗନ୍ନାଥ ଯେବେ ଡ଼ୋରି ଲଗେଇବେ ଆମେ ସେବେ ଯିବା ମିଶିକି।
ହଁ ମିଶିକି ଆମେ ଯିବା ମୁଁ ବି ସେଇଟା ଭାବୁଛି। ଆଉ ଆଉ କଣ ସବୁ ଚାଲିଛି ଏବେ।
ହଁ ଏବେ ସେମିତି ଯାହା ଚାଲିଛି ଆଉ କଣ ଖାଇବେ ରାତିକୁୁ କଣ ଖାଇବେ।
ରାତିକୁ ଆମେ ଆମର୍ ତ ଖାଇବା କରୁନାହାନ୍ତି ହଷ୍ଟେଲ୍‌ରେ। ଆଉ ଆମେ ଭାବିଚୁ କି ସକ୍ ଯୋଉ ଖରାବେଳେ ଖାଇବାଟାକୁ ଆମେ ଅଧା ଖାଉଁଚୁଁଅଧା ରଖିଦଉଛୁ ତ ସେଇଆକୁ ଖାଇବୁ ଆଉ।
ଅହୋ ଆମେ ବି ସେ
ହଁ।
ଟି ତରକାରୀ ଆଉ ଆଳୁ ଭଜା ଏମିତି ଥିଲା ଖାଇବୁ ଆଉ।
ହଁ।
ହଉ ତା କାଟେ ମୁଁ ରଖୁଛି ମୋଉ ଟିକେ କାମ ଅଛି ତ ମୁଁ ତାପରେ ପରେ କଲ୍ କରୁଛି ଆପଣଙ୍କୁ।
ହଉ ହଉ ହଉ ରଖୁଛି ହଁ ହଁ।